ହ୍ୟାଲୋ।
ହୁଁ କଣ କରୁଛୁ।
ଏଇ ବସିଛି ଆଉ ତୁ କଣ କରୁଛୁ?
ଏଇ ଛାତ ଉପରେ ବୁଲୁଚି ଆଉ।
କଣ ଖାଇଚ
ଭାତ ଡାଲି। ପୋଇ ତରକାରୀ, ମାଛ ତରକାରୀ ତୁ କଣ ଖାଇଛୁ?
ମୁଁ ଖାଇଛି ଭାତ ଡାଲି ଆଉ। ପୋଟଲ ତରକାରୀ କଣ କରୁଛୁ କି କଥା ହେଇଥାନ୍ତେ।
ନାଇଁ କିଛି କରୁନି କହୁନୁ।
ହଁ ଶିବରାତ୍ରି ବିଷୟରେ କଥା ହେଇଥାନ୍ତି।
ହଉ କ।
ଆଜି ଆମ ହିନ୍ଦୁ ଧର୍ମରେ ଚାରି ଯୁଗ ମଧ୍ୟରେ ଶିବରାତ୍ରି ହଉଛି ସବୁଠୁ ପବିତ୍ର ରାତି। ଯେଉଟା କି ମାଘ ମାସରେ। କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପଡୁଥିବା ଏଇ ରାତିକୁ ଶିବ ମାନେ ମହାଶିବରାତ୍ରି ବି କୁହାଯାଏ ଆଉ ସେଇଦିନ ଭକ୍ତମାନେ ଉପବାସ କରନ୍ତି। ଜାଗରଣ ରହନ୍ତି। ଅ ଶିବଲିଙ୍ଗକୁ ପୂଜା କରି ଭୋଳନାଥଙ୍କୁ ଆଶୀର୍ବାଦ ବି ପାଇଥାନ୍ତି। ଓଡିଶାରେ ଭୁବନେଶ୍ୱର ଯୋଉ ଅଛି ଲିଙ୍ଗରାଜ ମନ୍ଦିର। ଆଉ କପିଳାସ ଆଉ ଧବଳାଶର ଏଇସବୁ ଶିବ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କର ବି ଭିଡ ଲାଗେ। ଆଉ ଏୟାରା ପୌରାଣିକ କଥା ବି କିଛିଟା ଅଛି ଯୋଉଟା କି? ସମୁଦ୍ର ମନ୍ଥନରେ ଅ ଦେବାଶୁର ମିଶି ସମୁଦ୍ର ମନ୍ଥନ କଲାବେଳେ। ହଳାହଳା ବିଷ ବି ବାହାରିଥିଲା ସେଇ ବିଷ ସାର ସୃଷ୍ଟିକୁ ନଷ୍ଟ କରିଦେଇଥିଲା। ସେତେବେଳେ ଭଗବାନ। ଶିବ ସେହି ବିଷ ପି କଣ୍ଠରେ ରଖିଥିଲେ ତେଣୁ ତାଙ୍କ ନାମ ଥିଲା ନୀଳକଣ୍ଠ। ବିଶ୍ଵର ଜଳରୁ ମୁକ୍ତି ପାଇବା ପାଇଁ ଦେବତା ମାନେ ସାରା ରାତି ଶିବଙ୍କ ପୂଜାରେ। ଉ କଲେ ସେ ରାତ୍ରିକୁ ହିଁ ଶିବରାତ୍ରି କୁହାଯାଇଥିଲା। ଆଉ ଗୋଟେ ବି କଥା ହେଇଛି ଯୋଉଟା କି ଶିବ ପାର୍ବତୀଙ୍କ ବିବାହ ବି ସେଦିନ ହେଇଥିଲା। ହଁ ମହା ଶିବରାତ୍ରି ଦିନ ହିଁ ଭଗବାନ ଶିବ ଯଦି ପାର୍ବତୀଙ୍କୁ ବିବାହ କରିଥିଲେ ବୋଲି ବିଶ୍ଵାସ ବି କରାଯାଏ ଆ ତେଣୁ ସେଦିନ ଅବିବାହିତ ଝିଅମାନୋନ ଭଲ ବର ପାଇବା ପାଇଁ ଉପବାସ ରଖନ୍ତି, ଆଉ। ଗମ୍ଧା ଆ ବିଷ୍ଣୁଙ୍କ ମଧ୍ୟରେ କିଏ ବଡ ସେକଥା ନେଇକି ବି ବିବାଦ ହେଇଥିଲା। ଅ ସେତେବେଳେ ଆଦି ଅନ୍ତ ଜ୍ୟୋତିର୍ଲିଙ୍ଗ ରୂପରେ ଶିବ ପ୍ରକଟ ହୋଇଥିଲେ। ଆ ହଉ ଉପରକୁ ଆଉ ବିଷ୍ଣୁ ତଳକୁ ଗଲେ ମଧ୍ୟ ତାଙ୍କର ଆଦି ଓ ଅନ୍ତ ପାଇଲେ ନାହିଁ। ସେଦିନ ଥିଲା ମହାଶିବରାତ୍ରି। ମହାଶିବରାତ୍ରୀରେ ବହୁତ କିଛି ପୂଜାରେ ବିଦ୍ଧି ଥାଏ। ଯୋଉଟା କି ସ୍ନାନ ହଉ ଉପବାସ ବ ସେମାନେ ନଦୀ ବା ପୋଖରୀରେ ସ୍ନାନ କରି ଧଳା ଲୁଗା ପିନ୍ଧନ୍ତି। ସାରଦିନ। ପାଣି ନ ପିଇ କିଛି ଫଳ ବି ଖାଆନ୍ତିନି ଉପବାସ କରନ୍ତି। ଆ ଶିବଲିଙ୍ଗ କୁ ଅଭିଷେକ ବି କରାଯାଏ ଯଉଟା କି ଶିବଲିଙ୍ଗକୁ ପାଣି କ୍ଷୀର ଆଁ ଦହି, ଘିଅ। ମହୁ ଏ ସବୁ ମିଶାଇ ପଞ୍ଚାମୃତରେ ସ୍ନାନ କରାଯାଏ। ଏହାକୁ ଷୋଡଶ ଉପସାର ପୂଜା ବି କୁହାଯାଏ। ଆ ବେଲପତ ଅ ନୁତୁରା ଆଖଣ୍ଡ ଫୁଲ ଶିବଙ୍କର ଏସବୁ ଅ-ପ୍ରିୟ ବି ହେଇଥାଏ। ସେ ସବୁ ବି ନେଇକି ଯାଆନ୍ତି। ଆଉ ଚାରି ପ୍ରହର ପୂଜା ବି ହେଇଥାଏ। ଯୋଉଟା ସନ୍ଧ୍ୟା ଠାରୁ ପ୍ରତି ତିନି ଘଣ୍ଟାରେ ଗୋଟେ ପ୍ରହର ପୂଜା ହୁଏ। ପ୍ରତି ପ୍ରହରରେ ଲିଙ୍ଗକୁ ନୂଆ ବେଲପତ୍ର ନୂଆ ପୋଷକ ଆଉ ଏସବୁ ଦିଆଯାଏ। ଶିବ ଚାଳିଶା ପଡା ଯାଏ। ଅବୃ ଙ୍କି ଯୋଉ ମନ୍ତ୍ର ଜପ ବି କରାଯାଏ। ଯୋଉଟା ଓମ୍ ନମଃ ଶିବାୟ। ଆଉ ଜାଗରଣ ରୁହନ୍ତି ହେଲା ସାରା ରାତି ଭଜନ କୀର୍ତ୍ତନ କରି ଜାଗର ରହିବାର ବିଧି ବି ଯୋଉରା ଥାଏ। କୁହାଯାଏ ଯେ ସେ ତିରେ, ଜାଗ ଜାଗି ଶିବଙ୍କୁ ଡାକିଲେ ସବୁ ମନସ୍କାମନା ପୁର କ-ପୁରା ହୁଏ ଆଉ ତାପର ଦିନ ସକାଳୁ ଶିବଙ୍କୁ ପୂଜା କରିସାରି ଉପବାସ ଭଙ୍ଗା ହେଇଯାଏ। ଆଉ ଯୋଉ ଭୋଗ ବି ହେଇଥାଏ ସେ ଭୋଗ ସବୁ ବଣ୍ଟା ହୁଏ। ଆଉ ଓଡିଶାରେ ମଧ୍ୟ ଶିବ ଯୋଉ ମହା ଶିବରାତ୍ରି ପାଳନ କରାଯାଏ ସେ କାଇଁ କିନା ଲିଙ୍ଗରାଜ ମନ୍ଦିର ଗୋଟେ ଅଛି ଆ ଭୁବନେଶ୍ଵରରେ, ସେଇଟା ଓଡିଶାର ସବୁଠୁ ବଡ ଶିବ ମନ୍ଦିର। ଆ ଶିବରାତ୍ରିରେ ଲକ୍ଷାଧିକ ଭକ୍ତ ଲାଇନ୍ ରେ ଛିଡା ହୁଏ ଜଳାଭିଷେଳ କରନ୍ତି। ମନ୍ଦିର ସାରା ଦୀପ ଫୁଲରେ ସବୁ ସଜା ହେଇଥାଏ କପିଳାସରେ ଯୋଉଟା କା ଢେଙ୍କାନାଳରେ ଅଛି ଆ ମହାଦୀପକୁଳ ମହାନଦୀକୂଳରେ ଥିବା ଏଇ ପୀଠକୁ ଗୁପ୍ତ କାଶୀ ବୋଲି ବି କୁହାଯାଏ। ସେଇଟି ଶିବରାତ୍ରିର ବଡ ମେଳା ବି ବସେ। ଆଉ ଧବଳେସ୍ଵର ଯୋଉଟା କି କଟକ ରେ ଅଛି, ମହାନଦୀ ମଧ୍ୟ ସେଥିରେ ଥିବା ଦୀପ ମନ୍ଦିର ଶିବରାତ୍ରିରେ ଡଙ୍ଗାରେ ଯାଇ ଭକ୍ତମାନେ ସେଠି ପୂଜା କରନ୍ତି। ଆଉ ଗାଁ ରେ ବି ଶିବ ମନ୍ଦିର ସାମ୍ନାରେ ଯାତ୍ରା ହୁଏ। ଅ ଗୀତା ଭାଗବତ ପାଠ କରାଯାଏ, ପଲ୍ଲୀ ଗୀତ ହୁଏ। ଆଉ ଛୋଟ ଛୋଟ ପିଲା ଠାରୁ ବଡ ଅ ଲୋକ ମାନେ ବୁଢା ବୁଢ଼ୀ ପର୍ଯ୍ୟନ୍ତ ବି ସମସ୍ତେ ବେଲପତ୍ର ଆଉ ଛତା ଫୁଲ ଏ ସବୁ ଧରି ଯାଆନ୍ତି ମନ୍ଦିର ପୂଜା କରିବା ପାଇଁ। ଆଉ ଶିବରାତ୍ରିର ଆଧ୍ୟାତ୍ମିକ ବୈଜ୍ଞାନିକ ର କିଛି ତାତ୍ପର୍ଯ୍ୟ ବି ରହିଛି ଯୋଉଟା ଆଧ୍ୟାତ୍ମିକ ଥରେ ରା ରାତ୍ରିର ଅର୍ଥ ହେଲା ଅନ୍ଧକାର ଆ ମହାଶିବରାତ୍ରିର ଅର୍ଥ ହେଲା ମହା ଅନ୍ଧକାରାର ରାତି। ସେ ରାତିରେ ଉଁ ମନୁଷ୍ୟ ନିଜ ଭିତର ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପାଇପାରେ ସେ ବି ଦୋଉଛନ୍ତି ଉଁ ଆଦି ଯୋଗି ତାଙ୍କୁ ଧ୍ୟାନ କଲେ ମନ ଶାନ୍ତ ରୁହେ ଏମିତିରେ ଆଉ ବୈଜ୍ଞାନିକ ଦୃଷ୍ଟିରେ ବି କୁହାଯାଏ ଯେ ମାଘ ମାସରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧର ଗ୍ରହ ମାନଙ୍କର ସେଠି ଏମିତି ଥାଏ ଯେ ମେରୁଦଣ୍ଡରେ ଶକ୍ତି ଉପରକୁ ଉଠିବା ସହଜ ହୋଇଥାଏ। ଆଉ ସାରା ରାତି ଜାଗି ବସିଲେ ମନ୍ଦିର ପାଖରେ ମନ ସୁସ୍ଥ ରୁହେ ଶରୀର ବି ସୁସ୍ଥ ରୁହେ। ଆଉ ଉପବାସ କଲେ ହଜମ ଯନ୍ତ୍ର କୁ ବି ଅ ବିଶ୍ରାମ ମିଳେ ଆମ ଦେହରେ ଯୋଉ ଅଛି। ଆଉ ସାମାଜିକ ଏକତାରେ ରହିଛି ଯେଉଁଟାକି ଶିବରାତ୍ରିରେ କୌଣସି ଭେଦଭାବ ରଖନ୍ତିନି। ଆଉ ରାଶି ରାଜା ହେଉ କି ଫକୀର, ସମସ୍ତେ ଗୋଟେ ଲାଇନ୍ ରେ ଛିଡା ହୋଇ ବେଲପତ୍ର ଆଉ ଫୁଲ ଫଳ ଏ ସବୁ ନେଇକି ଯାଆନ୍ତି ପୂଜା କରିବା ପାଇଁ। ସେଟା ସମାଜରେ ଗଟେ ଭାଶ୍କିଟେ ବି ବଢାଇ ଥାଏ। ଆ ଶିବଙ୍କ ସଵରୂପ ଓ ଶିକ୍ଷା ହେଲା ଶିବ ହେଲା ଭୋଳାଭଦ୍ର। ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି ତାଙ୍କ ଗଳାରେ ବାସୁକୀ ନାଗ ଅ ହାତରେ ତ୍ରିଶୂଳ ଶରୀରରେ ବାଘଛାଲ ଜଟାରୁ ଗଙ୍ଗା ବ ତାଙ୍କ ଏଇ ବୈରାଗୀରୁ କୁ ଆମକୁ ଶିଖାଏ ଯେ ସାରା ଜୀବନ ଉଚ୍ଚ ବିଚାର। ସେସଂହାର କର୍ତ୍ତା କିନ୍ତୁ ସେହି ସ ସଂହାର ମାଧ୍ୟମରେ ପୁଣି ସୃଷ୍ଟିକୁ ରାସ୍ତା ବି ସେ ଦେଖେଇଥିଲେ। ମହା ଶିବରାତ୍ରି କେବଳ ଏକ ପର୍ବ ନୁହେଁ ଏଇଟା ଆମ ଆତ୍ମ ଶୁଦ୍ଧିର ଉତ୍ସବ ବି ହେଇଥାଏ ଏଇ ରାତି ଆମ ଶୀଖାଏଯେ କ୍ରୋଧ ଲୋଭ ମହ ରୂପି ବିଷକୁ କପି ନୀଳକଣ୍ଠ ହେବାକୁ ନିଜ ଭିତରେ ଶିବଙ୍କୁ ଜଗାଇବାକୁ। ଶିବ ବିନା ଶକ୍ତି ନାହିଁ ଶକ୍ତି ବିନା ଶିବ ନାହିଁ। ତେଣୁ ମହାଶିବରାତ୍ରୀ ଦିନ ଆମେ ସମସ୍ତେ ମିଶି କହିବା ଯେ ଓମ୍ ନମଃ ଶିବାୟ ହର ହର ମହାଦେବ। ମୁଁ ତ ଏତିକି ଜାଣିଚି ଆଉ ତୁ କଣ ଜାଣିଚୁ ଶିବରାତ୍ରି ବିଷୟରେ?
ମୁଁ ଜାଣିଛି। ଶିବରାତ୍ରି ହେଉଚି ହିନ୍ଦୁ ମାନଙ୍କର ଏକ ପବିତ୍ର ଓ ପ୍ରମୁଖ ପର୍ବ ଏହା ପ ଦିବସ ଫାଲୁଗୁନା ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥୀରେ ପାଳନ କରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜା ଓ ଆରାଧନା କରାଯାଏ। ଭକ୍ତମାନେ ଉପବାସ ରଖି ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି ପ୍ରାର୍ଥନା କରନ୍ତି।
ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା। ସେଥିପାଇଁ ଏ ପର୍ବର ବିଶେଷ ମହତ୍ଵ ରହୁଚି। ଏହିଦିନ ଶିବଲିଙ୍ଗରେ ଜଳ କ୍ଷୀର ଦହି ମହୁ ଘିଅ ବେଲପତ୍ର ଉ ଫୁଲ ଅର୍ପଣ କରାଯାଏ ଭକ୍ତିରେ ଭକ୍ତମାନେ ଓମ୍ ନମଃ ଶିବାୟ ମନ୍ତ୍ର ମଧ୍ୟ ଜପ କରନ୍ତି ରାତିସାରା ଜାଗ ଉଜାଗର ହୋଇକି ଆମର ଓଡ଼ିଶାର ବିଭିନ୍ନ ଶିବ ମନ୍ଦିରର ଜ ଥା ଲିଙ୍ଗରାଜ ମନ୍ଦିର ଧବଳେଶ୍ୱର ମନ୍ଦିର ଲୋକନାଥ ମନ୍ଦିରରେ ମହାଶିବରାତ୍ରି ବହୁ ଉ ଆଡ଼ମ୍ବରେ ପାଳନ କରାଯାଏ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସି ଆନ୍ତି ଏବଂ ମନ୍ଦିର ଗୁଡ଼ିକ ଦୀପ ଫୁଲରେ ସଜାନ୍ତି ଏହା ସି ଶିବରାତ୍ର ଆମକୁ ଭକ୍ତି ସତ୍ୟ ସଂସଦ ଧର୍ଯ୍ୟ ଓ ସ ପ୍ରଚାରଣ ଶିକ୍ଷା ଦେଇଥାଏ। ଆଉ ଏହି ପର୍ବ ମଣିଷର ମନରେ ଆତ୍ମୀୟତ ଚେତନା ଜାଗ୍ରତ ଏବଂ ସାମାଜିକ ଶାନ୍ତି ସ୍ୱଭାବ ଓ ବାର୍ତ୍ତା ପ୍ରଦାନ କରେ। ପରିଶେଷରେ କୁହାଯାଏ କି ମହାଶିବରାତ୍ରି କେବଳ ଏକ ଧାର୍ମିକ ପାପ ନୁହେଁ ପରମ ଏହା ଆଉ ସଂସ୍କୃତି ପରମ୍ପରା ଭକ୍ତିଭର ପ୍ରତିଭା ଆମେ ସମସ୍ତେ ଭଗବାନ୍ ଶିବଙ୍କୁ ଆଦର୍ଶକୁ ଅନୁସରଣ କରି ଜୀବନକୁ ସକ୍ତିକରି ମାନେ ପରିଣତ କରିବା ଉଚିତ୍। ତାପରେ ମହାଶିବରାତ୍ରୀ ଏକ ଅନେକ ପୌରାଣିକ ପଥା ଜଡ଼ିତ ରହିଚି। ଅନେକ ବିଶ୍ଵାସ ଅନୁଯାୟୀ ଏହି ଦିନ ଭଗବାନ୍ ଶିବ ପାର୍ବତୀଙ୍କର ବାହାଘର ହୋଇଥିଲା ସେଇଦିନ ଉପବାସ କରି ଭଗବାନ୍ ଶିବଙ୍କୁ ପୂଜା କଲେ ଉ ପାପ କୟ ହୁଏ ଏବଂ ଜୀବନ ସୁଖ ଆସେ ଶାନ୍ତି ସମୃଦ୍ଧି ବି ବୃଧାଇ ବିଶ୍ୱାସ କରାଯାଇଛି। ଏହି ପବିତ୍ର ଦିନରେ ଭକ୍ତମାନେ ପ୍ରଭାବରୁ ସ୍ନାନ କରି ପ୍ରଭାତରୁ ସ୍ନାନ କରିକି ପରିଷ୍କାର ବସ୍ତ୍ର ପରିଧାନ କରନ୍ତି ଶିବଲିଙ୍ଗରେ ଜଳ, କ୍ଷୀର, ମହୁ, ଦହି, କ୍ଷୀର ବେଲପତ୍ର ସବୁ ପୂଜା ଅର୍ପଣ କରନ୍ତି ରାତିସାରା ଭଜନ କୀର୍ତ୍ତନ ଆ ମନ୍ତ୍ର ବି ଜପ କରନ୍ତି ଯାହାରେ ଯାହାକୁ ଜାଗର ମଧ୍ୟ କୁହାଯାଏ। ଓଡ଼ିଶାର ଲିଙ୍ଗରାଜ ମନ୍ଦିର କପିଳାସ ଧବଳେଶ୍ୱର ଏହି ପ ବହୁତ। ଧୁମଧାମରେ ପାଳନ କରାଯାଏ ଲକ୍ଷ ଲକ୍ଷ ଭକ୍ତ ଶିବଙ୍କ ଦର୍ଶନ କରି। ଆଶୀର୍ବାଦ ଲାଭ କରନ୍ତି। ମହାଶିବ ରାତ୍ରି ଆମକୁ ସତ୍ୟ ତ୍ୟାଗ କ୍ଷମା। ଉପକାର ଶିକ୍ଷା ଦେଇଥାଏ ଏହି ପର୍ବ ମନୁଷ୍ୟ ମନରେ ଭକ୍ତଭାବ ବୃଦ୍ଧି ସହ। ସମାଜରେ ପ୍ରେମ ଏକତା ଶାନ୍ତିର ବାର୍ତ୍ତା ପ୍ରଚାର କରେ। ପରିଶେଷରେ ବି ମହାଶିବ ରାତ୍ରୀ ଆମ ସଂସ୍କୃତି ପରମ୍ପରା ଏକ ଅମୂଲ୍ୟ ପର୍ବ। ଆମେ ସମସ୍ତେ ଭଗବାନ ଶିବଙ୍କ ଆସି ଆସି ଆଦର୍ଶକୁ ଅନୁସରଣ କରି ଶପଥରେ ଚାଲିବା। ଏବଂ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ଉଚିତ। ଆଉ ଭଗବାନ ଶିବ ସଞ୍ଚରଣ କରୁଣାମୟ ଓ ଭୋଳାନଥ ବୋଲି କୁହାଯାଏ। ଏହି ଅଳ୍ପରେ ସନ୍ତୁଷ୍ଟ ହୋଇ ଭକ୍ତ ମାନଙ୍କର ମନ କାମନା ପୂରଣ କରନ୍ତି। ସେଥିପାଇଁ ମହାଶିବ ରାତ୍ରୀ ଦିନ ମନ୍ଦିରରେ ସଂ ଅସଂଖ୍ୟ ଭକ୍ତ ସମାଚରନା ହୁଏ। ଏହି ଦିନ ଭକ୍ତମାନେ ଉପବାସ ରଖି ପ୍ରଭାତ ରୁ ସ୍ନାନ କରି ସ ଶିବଙ୍କୁ ଦର୍ଶନ କରିବାକୁ ଯାଆନ୍ତି ଆଉ। ଉଁଆ ଶିବରାତ୍ରି ଦିନ ଲିଙ୍ଗରାଜ, କପିଳାସ, ଧବଳେସ୍ୱର, ଆଖଣ୍ଡ ଳ ମଣି ଲୋକନାଥ ଆଦି ପ୍ରସିଦ୍ଧ ଶିବପୀଠରେ। ଏହି ପର୍ବ ବହୁତ ଆଡମ୍ବରେ ପାଳନ କରାଯାଏ ବର୍ତମାନ। ଭକ୍ତମାନେ ଦୀପ ଜାଳି ପ୍ରାର୍ଥନା କରନ୍ତି ଉପବାସ ରୁହନ୍ତି ଶିବଙ୍କ କୃ ପା ଲାଭ ମନୋ କାମନା କରନ୍ତି, ମହାଶିବରାତ୍ରୀ ଆମକୁ ଭ କ୍ତି ସତ୍ୟ ଶାନ୍ତି ଦୟା ଆତ୍ମୀୟ ଶିକ୍ଷା ଦେଇଥାଏ। ଉଁ ମହା ଏହା କେବଳ ଧାର୍ମିକ ପର୍ବ ନୁଏ ବରଂ। ନୈତିକ ଅମୂଲ୍ୟ ଓ ଆତ୍ମୀୟ ଜୀବନ ମହତ୍ତ୍ଵପୂର୍ଣ୍ଣ ବୁଝେଇଥାଏ। ମହା ଶିବରାତ୍ରି ବିଭିନ୍ନ ଭକ୍ତ ମାନେ ଉଁ ଫୂଲ। ଚନ୍ଦନ, କ୍ଷୀର, ଦହି, ଘିଅ, ବେଲ ପତ୍ରରେ ସବୁ ନେଇ। ମହା ଶିବଙ୍କୁ ଅର୍ପଣ କରନ୍ତି। ଆଉ ମାତ୍ର କୁହନ୍ତି ଓମ୍ ନମ ଶିବାୟ। ତାପରେ ଲୋକମାନେ ଭକ୍ତ ରା ତି ସାରା ଜାଗରଣ କରି ଭଜନ ଓ କୀର୍ତ୍ତନ ଯୋଗ ଦିଅନ୍ତି। ମହାଶିବରାତ୍ରି ଭକ୍ତି, ସତ୍ୟ, ଦୟା, କ୍ଷମା, ତ୍ୟାଗ। ଶିକ୍ଷା ଦେଇଥାଏ ତା ପରେ ମହା ଶିବରାତ୍ରି କେବଳ ଏକ ଧାର୍ମି ସେ ଗଳ୍ପନ୍ୟ ବରଂ ଆମର ସଂସ୍କୃତି ପରମ୍ପରା ଆତ୍ମ ଜୀବନରେ ପ୍ରତି କ ଆମେ ସମସ୍ତେ ଭଗବାନ ଶିବଙ୍କ ଆଦର୍ଶ ତଥା ଅନୁସରଣ ସତ୍ ପଥରେ ଚାଲିବା। ସମାଜର ମଙ୍ଗଳ କାର୍ଯ୍ୟ କରି ଅଛି‌। ଆମେ ତ ସବୁବେଳେ ସ ରାତି ହେଲେ ସବୁ କଣ ବାରଟା ରାତିରେ ଆମର ସ ମହାଦୀପ ଉଠୁନିନା। ଆମର ସବୁ ଭାଇ ଭଉଣୀ ସବୁ ଯାଉ ପୂଜା କରୁ ତାପରେ ଦୀପ ଉଠିଲେ ଆସୁ। ହଉ ତାହେଲେ ତୁ କଣ କ କର ମୋର କାମ ଅଛି ମୁଁ ରଖୁଛି ଆଉ।
ହଉ।